ହଁ।
ପ୍ରିୟଙ୍କା ଦିଦି
ଆଜ୍ଞା।
ନମସ୍କାର ଦିଦି।
ନମସ୍କାର କଣ ମୁଁ କଣ ଅତିଥି।
ଏମତି ଗୋଟେ କଲ୍ କହିଦେଲି ଆଉ।
ହାଲୋ ହଁ।
ଯା ମୁଁ ଏବେ ଏଇ ବାହାରେ ବସିଚି।
ଓ ଏନ୍ ତାହେଲେ ଏତେ ଚେଷ୍ଟା ପରେ କଣଟା ହେଲା ନାଇଁ।
ଆଜ୍ଞା ଆଉ ତମେ କଣ କରୁଚ?
ମୁଁ ଏଇ ଛାତ ଉପରକୁ ଆସିଥିଲି ଏଇ ବସିଛି ହେଇ ଖାଇକି ଛାତ ଉପରକୁ ପଳେ ଆସଥିଲି ବସ ଚି।
ହଁ ହଁ ଆଉ
ଖାଇଥିଲ କଁ?
ମୁଁ ମୁଁ ଖାଇଥିଲି ଚାଆ, ବିସ୍କୁଟ ଆଉ ଦହିବରା।
ଓହୋ ଏତେ ସବୁ ଖାଇଦେଇଚ ନା।
ହଁ ଆମର ଏଠି ମାର୍କେଟ ପାଖରେ ଘର ନା ତ ସେଥିଲାଗ।
ଓହୋ ତମର ମାର୍କେଟ ପାଖରେ ଘର କି?
ହଁ ଆଉ ତମ ତମେ ମୋ ଭାରତୀ ଭାରତୀ ନାନୀରେ କଣ ହବ?
ମୁଁ ସାଙ୍ଗ ହେବି ଦିଦି ସିଏ ମୋର ହେବେ।
ଅ ସିଏ ତମ ଦିଦି ଥିଲେ।
ହଁ ସେ ମୋ ଠାରୁ ବଡ।
ତମ ବି ମୋର ଦିଦି ହବ ସେ ମୋଠ ବଡ ଅଛନ୍ତି।
ଆଚ୍ଛା ଆଚ୍ଛା।
ହଁ।
ଏଥିରେ ତ କିଛି କୁହା ହବନି ନା ନହେଲେ ନେ କହିଥାନ୍ତି ବ୍ୟକ୍ତିଗତ ବିଷୟରେ।
ହଁ। ଆଉ ସବୁ ଭଲ ନା ତମର?
ହଁ ସବୁ ଭଲ, ଆଉ ତମର?
ହଁ ମୋର ଭଲ ଯୋଉ ମୋର କଥାବାର୍ତ୍ତା ଯଦି ଠିକ ସେ ନ ଶୁହେ ମତେ କହିବ ହେଲା, ଆଲେ ବେକାରିଆ
ନା ନା ଠିକ୍ ସେ ଶୁଭୁଛି କ୍ଲିୟର ଆସୁଚି।
ଆଜ୍ଞା ଆଉ ତ ମା ବାପା ଭଲ ଅଛନ୍ତି ନା?
ହଁ ଭଲ ଅଛନ୍ତି ତ ତମର ତମ ଘରେ? କିଏ କିଏ ଅଛନ୍ତି?
ଆମ ଘରେ ମୁଁ ମା ବାପା ଭାଇ। ଚାର ଜଣ ମେମ୍ବର।
ଆଚ୍ଛା ଆଚ୍ଛା ସମସ୍ତେ ଭଲ ଅଛନ୍ତି?
ହଁ ଭଲ ଅଛନ୍ତି ଆଉ ତମ ଘରେ?
ଆମ ଘରେ ମୋ ମାମା ବାପା ମୋ ଭାଇ। ଆଉ ହଉଛି ମୋ ଭାଇ ମୁଁ ନିଜେ।
ବଡ ଫ୍ୟାମିଲି ଟେ।
ଆା
ହ
ପିଇସିନାନୀ ହଉଚି। ପିଇସିନାନୀ ମାନେ
ଭଏସ ଟା କ୍ଲିୟର ଶୁଭୁନି।
ଜନ୍ମ ହେଇ କଣ ନା ତାଙ୍କର
ହ୍ୟାଲୋ ହଁ ଏବେ ସୁବିଲା।
କହିଲି।
ହା
ହଁ ପିଇଛନ୍ତି ସିଏ ମୁଁ ଜନ୍ମ ହେଇନଥିଲି ସେ ଅଛନ୍ତି ଆଉ ଘରେ। ଛୋଟ ବେଳୁ ଆଉ ମୁଁ ଛୋଟ ହେଇଥିଲି ବି ଆମ ଘରେ ଅଛନ୍ତି, ସେ ନୂଆ ବା ହେଇ ଥିଲେ ନା ତାଙ୍କ ସ୍ବାମୀ ମରିଗଲେ ତ ସିଏ ସେବେ ଠୁ ଆମ ଘରେ ଅଛନ୍ତି ଆଉ। ବୁଝିଲ?
ଭଲ କଥା ଆଉ ତମେ କ୍ଲାସ୍ କରୁଛ ନା?
ହଁ ମୁଁ
ତମ ଭଏସ ଟା କ୍ଲିୟର ଶୁଭୁନି।
ହଁ ଏବେ ଶଭିଲା।
କୁହ।
ଆଉ ତମେ ଆମ ଉ ଆମ ଗାଁକୁ ଆସୁନ?
କାହିଁକି ତମେ ଡାକି ଥିଲ କି ଆଗରୁ ଯାଇଥାନ୍ତି।
ମୁଁ ଏବେଡାକୁଛି ଆସ ଆମର କାଲି ଗୋଟେ ଯଜ୍ଞ ଅଛି ସେଥିଲାଗି
ଆଛା ଆଚ୍ଛା ହଉ ଯିବା ଆଉ ଏଇ ଗୋଟେ କଥା।
ହୁଁ ରାମେଶ୍ଵରୀ ପାଖରେ ଗୋଟେ ଯଜ୍ଞ ଅଛି ଆଉ ସେଠି ଅ ବହୁତ ପ୍ରକାର ଆଇଟମ ବି ହଉଛି ମାନେ ଖାଇବା ବି ହଉଛି।
ଆଛା କଣ ଗାଁ ସର ଲୋକ ମିଶିକି ଖାଇବା ଦଉ। କରଛନ୍ତି ଲୋକଙ୍କୁ ନା କଣ?
ନା ନା ସେ ସେ ଯଜ୍ଞରେ ସେ ମନ୍ଦିରଟାରେ ଖାଲି ଦଉଛନ୍ତି ଆଉ। ଦେବେ ଭାତ ଦେବେ ଡାଲି ଦେବେ। ଆଉ ଖଟା ଦେବି ଘାଣ୍ଟ ଦେବି ପାସ୍ ଦେବି।
ପଇସା ନ ଦେବାର ଲାଗ।
ହଁ ହଁ ସେ ମାସକୁ ମାସ ଆସିକି ନିଅନ୍ତି।
ମାସକୁ ମାସ ମାନେ?
ମାସ ମାସ ମାନେ ମାସୁ ମାସ ଆସିବେ ଘରେ ମାନେ ଯେତିକି ଯାହା ଇଚ୍ଛା ଯଏ ଦବ। ସେତେ ଦବ ଆଉ ଦେବେ ଆଉ ନେବେ ଆଉ।
ଆଚ୍ଛା ଆଚ୍ଛା।
ଆଉ ତମର ରଜ ଟା କେମିତି ଗଲା?
ସେମିତି ବେଶୀ ବି ଭଲ ନୁହେଁ ତଥାପି ଖରାପ ଯାଇଛି। କୁଆଡେ ଯାଇନଥିଲି କୁଆଡେ ଯାଇନଥିଲି ମୁଁ ବୁଲିବାକୁ। ବୁଝିଲ।
ଗରମ ପାଇଁ
ହଁ ଠିକ ବୁଝିଛି ଆଉ। ଯ ଗରମ ହଉଥିଲା ଆଉ ତାପରେ ଗୋଟେ କଥା ବୁଝ। ଆ ମାନେ ଶୋଇବା ଟା ବି ଗୋଟେ ପ୍ରକାରର ରଜ ହେଲା। ତିନି ଦିନ ସେଇଟା ସେଇଟା ହଉଛିପୁରା ଶାନ୍ତି ତ। ଠାରୁ ବଡ ଶାନ୍ତି ବୁଲିବାରେ ନାଇ ବୁଲେଇବ। ହତାଶା ହେଇକି ହଁ ଯାହାର ଇଛାୁଲିଲ ଲାଗି ସେ ବୁବେ ମୋର ତ ସେମିତି ଇଚ୍ଛା ନାହିଁ।
ଗରମରେ ବେକାରଟ ବୁଲିକି ଅ ମାନେ
ବିକରି
ଆଉ ଡ୍ରେସ୍ କରିଛ।
ହଇଁ ସଇଁ ହଁ ମୁଁ ନୂଆ ଡେଶ ନେଇଥିଲି। ବନେଇଥିଲି ନା କଣ କିଣିଥିଲି ଆଉ।
ନୂଆ ଡେସ
କୋଉଠେ ହୁଁ ବିିହଳ କରିଥିଲି। ହ୍ୟାଲୋ।
ଦିହଳ କରିଥିଲ।
ହୁଁ କରିଥିଲି ହେଲେ ଖାଲି ସେ ଜିନ୍ସ ପ୍ୟାଣ୍ଟ ଟା ପିନ୍ଧିଲି।
ସେ ଟପ ଟା ପିନ୍ଧି ନାଇଁ ଆଉ ସେଇ ଜିନ୍ସ କରିଦେଇକି ପଛରେ ସୁା ଏ ଯେତେବେଳେ ଜିନ୍ସ କରିଦେଇଛି ତାପ ସମସ୍ତେ ମୋ ଆଗରେ ଖାଲି ବଡ ବଡ ଡ୍ରେସ। ତମି ଯେତି ଗ୍ରାଉଣ୍ଡ ଧରି ହେଲା। ବ୍ରାଉନ କିଏ ତାର ମାନେ। କୁର୍ତ୍ତି ଫୁର୍ତ୍ତି ସବୁଲସ ପୁରା ପିନ୍ଧିଛନ୍ତି ଶାଢୀ ଗୁଡିୀ ମୁଁ କହୁଛି ମୁଁ କାଇଣ୍ଡ ଜିନ୍ସ କଲି ସମସ୍ତେ ସେ ସେଇଭଳିଆ ପିନ୍ଧିୁଛନ୍ତିି ମୁଁ ପିନ୍ଧିଥିଲେ ଭଲ ହେଇଥାନ୍ତା ମନ ଘହାରିକି କଣ ହେଇଗଲା ମୁଁ ଆଉ ପିନ୍ଧିଲିନି।
ଚନ୍ଦନ ଦୋକାନରୁ ଯାଇକି ମୁଁ ବି ସେ ଦିଟା ଜିନିଷ ନେଇଆସିଛି ଆଉ ଟପ୍ ବି ଡାଉନଲୋଡ କରି ଦଥିଲି ସେଇଆ ଦେଖିଲା ବେଳୁ ସମସ୍ତେ ପୁର ଲେଙ୍ଗା ଫିଙ୍ଗା ପିନ୍ଧି କି ଆସିଛନ୍ତି ଦେଖିଲା ବେଳକୁ ଆଉ ମୋର ତ ଖାଲି ଜିନସ୍ ଆଉ।
ଲୋକମାନେ ଏ ହଁ।
ତୋ ମମି ପିଠା ପିଠା କରିଥିଲେ ନା।
ହଁ ଆମର ପିଠା ହେଇଥିଲା ଦୁନିଆ ପିଠା ହେଇଥିଲା। ଆମର ପୋଡ ପିଠାହେଇଥିଲା ଆଉ ଚକୁଳି ପିଠାହେଇଥିଲା। ଆଉ ହଉଛି ଏମିତି କଣ ସିଝା ପିଠା ଗୋଟେ କଣଟେ ହେଇଥିଲା ଆଉ କାକରା ପିଠା ହେଇଥିଲା। ଆଉ ହଉଛି ଏମତି ବରା ପକୁଡି ହଁ ଦହିବରା ଆମର ପ୍ରାଏ ଟାଇମ୍ ହୁଏ ଯାଣିଛ କି ନାଇଁ? ମାନେ ହଁ ହଁ ଆମ ଘରେ ଦହିବରାଟା ସବୁବେଳେ ହୁଏ କଣ ପାଇଁ କହିଲ? ଆମର ଗାଈ ଅଛି ନା ସେଥିଲାଗି କ୍ଷୀରଦହି ହୁଏ ସବୁବେଳେ। ତ ଆମର ଦହିବରା କରିଦିଅନ୍ତି। ଆମ ଘରେ ବି ସବୁ ଦହିିବରା ଖାଇବାକୁ ଭଲ ପାନ୍ତି। କିନ୍ତୁ ମୁଁ ଜମା ଦହି ଖଏନି ଏବେକୁ ଟିକେ ଟିକେ ଖାଇଲିଣି ଆଉ।
ଫାଷ୍ଟ ଯେତେବେଳେ ଦହିବରା ପକେଇବ ସେତେବେଳେ ଖାଇଦବ ତାପରେ ଯେତେବେଳେ ଆମ୍ବିଳା ହେଇଗଲେ ଟୋଟାଲି ହାତ ମାରିବେନି।
ଟୋଟାଲି ଇଛା ତ ହବନି। ମୁଁ ଆଗରୁ ଜମା ଦହି ଖାଏନି ହେଲା। ମୋର ଜଣେ ଦିଦି ସିଏ ମାନେ ମତେ ଦହି ଖାଇବା ଶିଖେଇଦେଲେ ଆଉ। ଥରେ ଦହିବରା ଖାଇଦେଇକି ମୁଁ ମାନେ ଦହି ପାଣି ପିଉ ନଥିଲି। ଏମିତି ମତେ ଥର ଶିଖେଇଦେଲେ ଏମିତି ପୁରା ଲୁଣ ଫୁଣ ପକେଇ ପିଇବ ଲାଗି ଆଉ ସେବେଠୁ ତ ଗଲା ପିଉଛି ଆଉ। ଦହିପଖାଳ ମତେ ବହୁତ ଭଲ ଲାଗେ ଏବେ ଖାଉଛି ଏଇ ରଜ ଦିନରୁ ଷ୍ଟାର୍ଟ କରିଦେଇଛି ଦହିିପଖାଳ ଖାଇବା।
ଦହିପଖାଳ ଏଇ ଖରାଦିନ ଖାଇବ ବଢିଆ।
ମସ୍ତ ଲାଗୁଛି ମାନେ ପୁରା ଶାନ୍ତି ଆସିଯାଉଛି ଶୋଇଲା ବେଳକୁ, ଖାଇ ଦେଇକି।
ଆଉ ଆଜି ଆ ଗାଧୁଆବେଳେ କଣ ଖାଇଥିଲ?
ଗାଧୁଆବେଳେ ଖାଇଥିଲି ଭାତ, ଡାଲି, ଛତୁ ଭଜା। ସାଲଟ୍ ଏତିକି।
ମାମା ଏତେ ଜିନିଷ କରିଥିଲେ? ନା ତମେ କରିଥିଲ?
ନାରେ ମୁଁ କରିନି। ମାମା ସବୁ କରେ ମତେ ଆସେ ଆସେ ହେଲା। ମାନେ ମାନେ ଏବେକୁ ଶିଖି ଗଲେଣି। କିନ୍ତୁ ଆଗରୁ ମୁଁ ଜମା ବିଲକୁଲ କିଛି କରେନି ଏବେ ଶିଖିଛି କଣ ଘରେ କେହି ନ ଥିଲେ ମୁଁ କରିଦିଏ ଘରେ କେହି ନଥିଲେ ମାନେ ମୁଁ ସବୁ କାମ କରିବି। ଘରେ କିଏ ଥିଲେ ମାନେ ମୁଁ ଗୋଟେ କାମ କରିବିନି। ବୁଲିଥିବି।
ଆଉ କ୍ଲାସ ନେଲାବେଳେ ତୋ ମାମା ସବୁବେଳେ କରନ୍ତି।
ହଁ, ସବୁବେଳେ ଆମ ଘରେ ମୋ ମାମା କରେ। ମୁଁ ବିଲକୁଲ ମତେ କିଛିି କରାଇଦିଅନ୍ତିନି।
ତମେ ନନଭେଜ ଶିଖିଛ ସବୁ?
ହଁ ମତେ ଭଲଲାଗେ ନନଭେଜ କରିବାକୁ ମତେ ଭଲ ଲାଗେ। ଖାଇବାକୁ ବି ଭଲ ଲାଗେ। ଚିକେନ୍ ମେତେ ବହୁତ ଭଲ ଲାଗେ।
ଚିକେନଟା କେ ଚିକେନଟା କେମିତି ହୁଏ? ମତେ ତ ଆସିନି ମୁଁ କରେନି।
ମତେ ପଚାରୁନ ମୁଁ କହିଦଉଛି। ଆମ ଘରେ ପ୍ରାଏ ଟାଇମ ହୁଏ ନା ସବୁବେଳେ। ତ ମୁଁ ଜାଣିଛି। ହଉଛି ଫାଷ୍ଟ ତେଲ ପକେଇବ ହେଲା। ତେଲ ପକେଇ ସାରିଲା ପରେ କଲର ପାଇଁ ତମେ ଚିନି ଟିକେ ବି ପକେଇ ପାରିବ ତେଲ ଟିକେ ଗରମ ହେଲା ପରେ କଲର ହବ ଚିନି ପକେଇଲେ ହେଲା ମୁଁ ଯେମିତି କର ମୁଁ କହୁଛି ହେଲା ଜଷ୍ଟ ଟିକେ ଅଧିକା ପକେଇବନି ପୁଣି ମିଠା ହେଇଯିବ।
ଆଜ୍ଞା।
ଚିନିଟା ପକେଇବ। ଚିନିଟା ଟିକେ ମାନେ ହଉଛି ହେଲା। ହଉଛି କଲର ହେଲା ପରେ ତାପରେ ତମେ ପିଆଜ ପକେଇବ ଯୋଉ ସବୁ କଟା ପିଆଜ ରଖିଥିବ। ଅ ହଉଛି ସେ କଟା ପିଆଜକୁ ପକେଇବ। କଟା ପିଆଜ ଟିକେ ଏ କଟା ପିଆଜ ଟିକେ ନାଲି ଆସିଗଲେ ହେଲା ଲି ଆସିଗଲା ପରେ ତାପରେ ହଉଚି ମସଲା ପକେଇବ। ହାଲୋ।
କଁ କରୁଚି ଆଜ୍ଞା।
ତାପରେ ମସଲା ପକେଇବ ମସଲା ପକେଇଲା ପରେ ଯେ ସବୁ ଅଦା, ରସୁ ରୁଣ ଏ ଲଙ୍କାର ଯୋଉ ସବୁ କରିଥିବ ମତ୍ ଲାଟା
ଅଦା, ରସୁଣ ପେଷ୍ଟା ପକେଇବେ।
ହଁ ସେଇଟା ପକେଇବ ସେଇଟା ପକେଇ ସାରିଲା ପରେ ତାପରେ ଟିକେ କଷ୍ ସେଲଟେ ପୂରଣ ହେଇଗଲା ପରେ ତାପରେ ଚିକେନ୍ ଟା ପକେଇବ। ତମେ କୋଉଠି ଅଛ ଟିକେ ବାହାରୁକୁ ପଳେଇ ଆସ ନହେଲେ ଶୁବିବନି।
ହଁ ବାହାରୁକୁ ପଳେ ଆସିଲି।
ହ। ହଉଚି ତାପରେ ଚିକେନ୍ ଟା ପକେଇଦବ ଚିକେନ୍ ଟା ପକେଇକି ଏମିତି କଷିବ। ତାପରେ ଲୁଣ, ହଳଦୀ ଇଏ। ଏ ଲଙ୍କାଗୁଣ୍ଡ ଏଗୁରା ପକେଇଦବ। କଷି ଆଉ ହେଲା କଷା ଟିକେ ଟିକେ ପାନି ଦଉଥୁଅ ଆଡ଼େ କଷ୍ ତୁଅ। କଷା ଟା ଯଦି ଭଲ ହେଲା ତାହେଲେ ଖାଇବା ଟା ପୁରା ବଢିଆ।
ମୁଁ କି ଚି କିରେ ଆମ ଘରେ ଓ ମା କରନ୍ତି ନା ଦେଖିଆ ଏଥର ଟ୍ରାଏ କରିବା।
ହ ହ ତମେ ନିଶ୍ଚିତ ମାନେ ଚେଷ୍ଟା କର କରିବା। ଉୁଁ।
ଯା ହଉ ତମେ ରୋଷେଇ ଶିଖିଚ଼ ତାପରେ ବା ହେଇଯିବ ଆଉ।
ଉୁଁ ନା ନା ନା ଜମା ନୁହେ। ଉୁଁ ମ ଏବେ ବାହାଘର କଥା ଏବେ ନାଇଁ। ମୋର ଏବେ ବୟସ କେତିକି ବାହାଘର ହଉଚି।
ତମେ ତାଏଲେ କାଲି ଆସିବ?
ହଁ ହଁ ତମେ ଡାକିଚ ମୁଁ ନିହାତି ପଳେଇମି ବ୍ୟସ୍ତ ଉଅନି କାଲି। ତମେ ଶୋଇଥିବ ସକାଳୁ ଦେଖିବ ମୁଁ ଯାଇଁ ପହଞ୍ଚିଯିବି।
ଆଉ ଯଦି ଯଦି ବି ନ ଆସିବ ମୁଁ ତମକୁ ଫୋନରେ ପଠେଇଦେ
ହଁ ହଁ ମତେ ପୋନ୍ ଏ ପଠେଇ ଦବ ହଁ। କଁ କରୁଚ ଆଉ ସବୁ?
ଆଜ୍ଞା।
କଣ କରୁଚ ଏବେ ଘରେ ଖାଉଚ?
ନା ନା ବାହାରେ ଅଛି ଆଉ ଏମିତି ଟିକେ ପବନ ଖାଉଚି ଆଉ ଜହ୍ନକୁ ଦେଖୁଚି।
ଇ ଆରେ ଆରେ ମୁଁ ଛାତ ଉପରେ ବସିଚି ଏମିତି। ବସ୍‌ଚି ହଁ ଦେଖା ହଉଚି। ଯେଉ ପୁରା ଅଧା ଜହ୍ମଟା ହେଇଚି କାଇଁ ଏତେ ତାର ବି ପଡିନାଆନ୍ତି।
ହଁ ହଁ ଗୋଟି ଗୋଟିକା ପଡିଚନ୍ତି। ଆଉ ରାତିରେ ଆଜି କଣ ଖାଇବା କରଚ?
ରାତିରେ ଆମର ଅ ଆଜି ଏବେ ତ ସବୁ ଖାଉଥିଲେ ଚା ଆଉ ଯୋଉ ମିଠା ଏମିତି ସବୁ ଖାଉଥୁଲେ। ଚା, ବିସ୍କିଟ୍, ମିଠା ଏ ଏମିତି ସବୁ ଖାଉଥୁଲେ ରାତିରେ କଁ ଖାଇବେ ଆଉ କରିକି ଆଉ ରୁଟି ତ ହବ ଆଉ। କିନ୍ତୁ କିନ୍ତୁ ମତେ ଭଲ ଲାଗେ ଭାତ ଖାଇଆଉ।
ଦିଦି ତମେ କମ୍ପୁଟର୍ ଯାଉଚ?
ଉୁଁ।
ଏବେ ବି ଯାଉଚ?
ହଁ ଯାଏ।
ଆଉ ମୋ ଭାରତୀ ନାନାଙ୍କ ସ ଯାଉଚ?
ନା ନା ସାଡେ ନା ତାଙ୍କ ଘର ଆମ ଘର ଆଡେ ନା। ତମେ ଆସୁଚ କି?
ନା ନା ମୁଁ କମ୍ପ୍ୟୁଟର